ବନ୍ଧୁ ବନ୍ଧୁ।
କେମିତି ଅଛନ୍ତି?
ବନ୍ଧୁ ଭଲ ଅଛି ବନ୍ଧୁ।
ଭଲ ଅଛନ୍ତି।
ହଁ ବନ୍ଧୁ କଣ କରିବି ସକାଳୁ ଟିକେ ପାଣି ଫାଣି ହେଇଯାଇଥିଲି ଥଣ୍ଡା ଥଣ୍ଡା ଜୋର ହେଇଯାଇଛି ଶୋଇଛି ଆଉ କଣ କରିବି।
ତ ପରେ
ଆଉ ଆପଣ ଘଉଠି ଉଠିକି କୁଆଡ଼େ ଗଲେଣିନା ଶୋଇଚନ୍ତି?
ନାଇଁ ନାଇଁ ଉଠିକି ଏଇଯୋଉ ଗଲିଣି ଟିକେ ଆଉ। ଗଲିନି ଗ ବଇଚି ଟିକେ ଛକକୁ ଯିବବୋଲି ବର୍ଷା ହେଇଥିଲା କାଦୁଅତ ହେଇଚି ଏଇନା ଟିକେ
ହଁ କଁ ବଜାରକୁ।
ଆଜ୍ଞା ବଜାରଟିକେ ଯିବି ବୁଲାବୁଲି କରି ଟିକେ ଜଳଖିଆ ଫଳଖିଆ ଟିକେ ଖାଇକି ଆସିବି।
ହଉ ଆପଣ ଯୋଉ ଘରଟା ଯୋଉ ବନଉନଥିଲା ଯୋଉଟା ଏକର ପଟେ ଯୋଉ ଘରଟା?
ସେପଟରେ ଆପଣ ଯୋଉ ଭଲ ସିମେଣ୍ଟ ଆଣିଥିଲେ କୋଉଠୁ ଆଣିଥିଲେ ବଜାରରୁ?
ଆଜ୍ଞା ରାମକୋ ସିମେଣ୍ଟ ଆଣିଥିଲି।
ହଉ ଆଣିଥିଲେ ଛାତ ଫାତ ପଢ଼ି ସାରିଲାଣି?
ଆଜ୍ଞା।
ଓହୋ କେତେ କଣ ପଇସା ଖର୍ଚ୍ଚ ହେଲା ଆମ ଆପଣଙ୍କର?
ମୋର ପଇସା ଖର୍ଚ୍ଚ ହେଲା ସିଏ ଆମର କମ୍ ଶସ୍ତାରେ ହେଇଗଲା ଆଉ ଘର।
ଆଚ୍ଛା ହଁ।
ଇନ୍ଦିରାବାସ ଶୁଣନ୍ତୁ ଇ ଇନ୍ଦିରା ବାସ ପଇସା ମିଳି ଥିଲା କେତେ ଲକ୍ଷେ କୋଡ଼ିଏ ଖଣ୍ଡେ ମିଳିଥିଲା।
ହଁ ସିଏ ଆଉ ଶୁଣ ଆଉ ଆପଣଙ୍କ ହାତରୁ କେତେ ଟଙ୍କା ଖର୍ଚ୍ଚ ହେଲା?
ହାତରୁ ଆମର ଅଶୀ ହଜାର ଭଳିଆ ଖର୍ଚ ହେଲା ଆଉ।
ଓହୋ ଆଉ ରଡ଼ ରଡ଼ କୋଉଠୁ ଆଣିଥିଲେ?
ରୋଡ଼ ଆଣିଥିଲି ସିଏ ଆମ ବଡ଼ ଭାଇ ଜଣଙ୍କ ପାଖରୁ।
ଓହୋ ସେମିଟେ ରଡ଼ ଆଉ ଆମର ଯିଏ ଯୋଉ ନିର୍ମାଣ କରେ ତାଙ୍କୁ କେତେ ଟଙ୍କା ଦେଲେ ଯିଏ ବ ବାନାନ୍ତି? ଘର
ଓହୋ ମିସ୍ତ୍ରୀକି? ମିସ୍ତ୍ରୀଙ୍କୁ ଦେଲୁ ଡେଲି ନେଲେ କେତେ ଦିହଜାରେ।
ହଁ।
ଡେଲି ଦିଆ ନେଲେ ପନ୍ଦର ଦିନି କାମ କରିଚନ୍ତି ଖାଲି ଛିତଟା ପକେଇଚନ୍ତି ଅଧା ପ୍ଲାଷ୍ଟର ଛନ୍ତି ଆଉ କାମ ହେଇନି ଆହୁରି ତଳ କାମ ଇଏ ପିଏ ସବୁ ଆହୁରି କରିବେ।
ଆଉ ଇଟା ଫିଟା ତମେ ନେଇ ଆସିଲତ ଆଇଥିଲା?
ହଁ ଇଟା ଭଲ ଇଟା ନେଇଆଇଲୁ ଆମର ନାଲିଟା ନେଇଆଇଲୁ।
ହଁ ଲିଟା ଛଅ ଚକିଆ ଯାନରେ ଆଇଥିଲା ଏଇଟାତ? ମାଟିରେ ଯୋଉ ପୋଡ଼ା ହେଇଥିବା ଇଟା ସେଇଟାତ ଘରକୁ ଭଲ ଥଣ୍ଡା କରେ। ଭଲ ମଜବୁତ୍ ବି କରେ ଆଉ ସିମେଣ୍ଟରେ ତିଆରି ଇଟା ଏତେ ବହୁତ୍ ମାତ୍ରାରେ ଗରମ ହୁଏ ଠିକ୍ ନା?
ବହୁତ୍ ମାନ୍ ଆଜ୍ଞା।
ଆଁ ଆପଣ ଇଟା ପିଟା ଛାତକୁ ବୋହି ଦେଇଥିଲେ ମୁଁ ଦେଖିଥିଲି।
ଆଜ୍ଞା ସେ ସେଇଇଟା ଆମେ ସେଇଇଟା ଆଜ୍ଞ ଆମେ ଦି ଟ୍ରିପ୍ ତିନି ଟ୍ରିପ୍ ନେଇଆଇଲୁ।
ହଁ ବୋହିଦେଲେ ସବୁ ମିଶିକି?
ଆଜ୍ଞା ମିଶିକି କଣ ଆମ ଘରଲୋକ କିଏ ବୋହିଲେନି।
ଆଉ କିଏ ବୋହିଲା?
ଆମର ସେଯୋଉ ଲେବର ଯୋଉ ତାଙ୍କୁ ଅଧିକା ପଇସା
ହଁ ଶ ଶୁଣ ସିଏ ଯଦି ସେ ହଉଚି ଶ୍ରମିକ
ଆଜ୍ଞା।
ହଁ କାମ କାମ କଲେ ସିଏ ନେଇକି କରିଦେଲେ ଆଉ।
ଆଜ୍ଞା।
ଆପଣ ତାଙ୍କୁ ଟୁ ସମ୍ପୂର୍ଣ୍ଣ ଭାବେ ତାଙ୍କର ପଇସା ଦେଇଦେଲେ ନା ଆଉ କିଛି ରଖିଛନ୍ତି ବାକି?
ଁ ସୁ ସବୁ ସବୁ କ୍ଲିଅର। ତା- ତା ତାଙ୍କର ଖାଲି ନେଇଗଲେ ତିରିଶ୍ ହଜାର୍ ଟଙ୍କା ଖାଲି ନେଲେ ସିଏ।
ଓ ଆଇ- ଯାହଉ କଣ କହୁଚି କହିଲେ ମୁଁ ଆଉ- ଆଉ କହୁଚି ତମର ଟୋଟାଲେ ପଡିଆ ଆଉ ରଙ୍ଗ ଫଙ୍ଗ ଦେଲେଣି ନା ଦେଇନାହାନ୍ତି?
ନାଇଁ ରଙ୍ଗ ଦିଆ ହେଇନି ମୋ ଯିଏ ବଡ ଭାଇ କହିଲେ ଘର ଏକାଥରେ ଉପର ହର ଆମେ କଲେ ମିଶିକି
ହଁ।
ଉପର ଆପ୍ ରେ ଉପରେ- ଉପର ହର ହବ ଉପର ହର ହେଇସାରିଲେ ଯାଇକି କଲର୍ ଦିଆହବ ଏକାଥରେ ଆଉ।
ଓ ଉପର ଘରକୁ ଆପଣ ଅନେଇଚନ୍ତି କି କଉ ଦିନ ହବ ହେଲେ ମିଶିକି ଏକାଥରେ ଗୋଟିଏ କଲର୍ ଦେଇଦେଲେ ଭଲ ଲାଗି
ଗୋଟେ କଲର୍ ଦେଲେ ଭଲ ଲାଗିବ ହଁ ଉପରେ ସିଏ ତାଙ୍କର ଘର କରିବେ ଆମେ ବି ଆଉ ଉପରେ ଘର
ମୁଁ ତ ଦେଖିଚି ଆପଣ ଆପଣ ତ ବଡ଼ାପା ହର ଘର ଉପରେ ବସିକି ଆପଣ ତ ଦୀପାବଳିରେ ଭଲ ବାଣ ଫୁଟାନ୍ତି।
ଆଜ୍ଞା।
କଣ କଣ ବାଣ ଫୁଟାନ୍ତି ସବୁ?
ବାଣ ଯଉ ଏ ଯଉ ଫଟେ ତାଳ ଫୁଟୁକା
ହଁ।
ତାଳ ଫୁଟୁକା ଘରି
ଓହୋ ଫୁଟେ ବଡ ବଡୁଆ ଡାକନ୍ତି?
ଆଜ୍ଞା ବଡ ବଡିଆ ଡାକେ ବଡ ବଡିଆ ହୋ ଅନ୍ଧାରରେ ଯା ଆଲୁଅରେ ଆ।
ଓହୋ ଅନ୍ଧାରରେ ଆ-ଆଲୁଅରେ ଯାଇଥାଏ। ବୁଝିପାଇଲେ ବରଗଡ ଯେତେବେଳେ ଆମର ପୂର୍ବ ପୁରୁଷକୁ ଆମେ ନିଜେ ଡାକୁଟା ସମର୍ପଣ କରି ଭୋଗ ଲଗାଇ ଆମେ ଦେଖୁଥାଉ ବଡ ବୁଡିଆ ହୋ ଅନ୍ଧାରରେ ଆସ ଆଲୁଅରେ ଯା ଯେତେବେଳେ ଆଲୁଅ ଲାଗିଥାଏ ସେ ଯାଇଁ କଉଠି ଲୁଚିଯାଆନ୍ତି।
ଆଜ୍ଞା -ଆଜ୍ଞା।
ହଁ ଆପଣ ଭୁଲ୍ ଟିକେ କହିଲେ ଯଉଟା କହିଲି ବୁଝିପାଇଲେ।
ଆଜ୍ଞା।
ଓହ ସେଇଟା ଆମର ପିମ୍ପେ- ପିମ୍ପେଇରେ ତିଆରି ହେଇଥାଏ। ତେବେ ଡାକନ୍ତି ନା।
ସେଇଟା ତ ଚାରିଆଡେ ତ ସେଇଟା ଆମର ପିମ୍ପେଇରେ ହୁଏ ଆଉ।
ଓହ ଆଉ ଭଲ କଥା ପିମ୍ପେଇ ଟିକେ କରି ଯାଉ ପୂର୍ବ ପୁରୁଷକୁ ଆପଣ ମନେ ରଖିଚନ୍ତି ପରମ୍ପରା ବଞ୍ଚେଇ ରଖିଚନ୍ତି। ଆଉ ଆଉ ଆପଣ ଯାଇଁକି ପୁରା ଆଣନ୍ତି ଆମର ସେଠୁ ଗାଁ ମୁଣ୍ଡ ଜଣଙ୍କ କ-ଘରେ ବାଣ ହଉଚି। ତମେ ଯାଇ ଆଣ ପା।
ଆଜ୍ଞା ତାଙ୍କର ଭାରି ଲାଭ ବାଣ ଭାରି ରେଟ୍ ରେ ବାଣରେ ଏଇ କଣ ଝର ଝରିଆ ଗୋଟେ ବଣ୍ଡଲ୍ ଦେବେ ନେଇଯିବେ ଶହେ ଟଙ୍କା। ଯମା ଦଶ୍ କୋଡିଏ ଟା ଥିବ- ଆଜ୍ଞା।
ବହୁତ ମାତ୍ରାରେ ନଉଚନ୍ତି ରେଟ୍-ମୂଲ୍ୟ।
ଆଜ୍ଞା ତାଙ୍କର ଆଜ୍ଞା ଲାଭ କରୁଚନ୍ତି ନା ଆଉ- ଆଉ ସେଇଥିପାଇଁ ନହେଲେ କାଇଁ କରୁଚନ୍ତି।
ଆପଣ ଆଉ ବଜାରରୁ ଆଣୁଚନ୍ତି ନା ଖାଲି ସେଉଠୁ ନେଇଯାଉଚନ୍ତି?
ନାଇଁ ସେଠୁ ନେ- ସେଠୁ ନେଇଯାଇଥିଲି ବଜାରରୁ ବି ଆଣିଥିଲି। ବଜାରରୁ ଆଣିଥିଲି ଚବୁ
ଶୁଣନ୍ତୁ -ଶୁଣନ୍ତୁ ଆପ- ଆପଣ- ଆପଣ ଗ୍ରୀନି ଟାଇ- ମାନେ ଗ୍ରୀନି ର ବାଣ ଫୁଟାନ୍ତୁ ପରିବେଶଣ ପରିବେଶ ପ୍ରଦୂଷଣ କରନ୍ତୁ ନାହିଁ ଆଉ ଫୁଟିଲା ବାଳ- ବାଲା ବାଣ ଆଣନ୍ତୁ ନାହିଁ ହାତ ଗୋଡ ପଡିି ଫୁଟିବ।
ଆରେ ଆଜ୍ଞା ଏବେ ଆମର ଆଜ୍ଞା ଏବେ ଆମର ଗୋଟେ ବାହାଘର ଗଲା।
ହଁ କୁହନ୍ତୁ।
ସେଟି ଯାଇଥିଲେ ଆମ ଲୋକ ଯାଇ ଥିଲେ ବଡ ଭାଇରିଆ ବାଣ ଫଟେଇବାକୁ ଗୋ ଟେ ବାଣ ନଗେକି ଆଇଚନ୍ତି ଗୋଟେ ଲୋକଟେ ଯାଉଛି ସ ସେ ବାଣ ଯାଇ ଦେଖିବାକୁ ଆଁ ବରହର ବାଲା। ସେ ବାଣ ଫାଟିଲା ତା ଗୋଡ ଫୋଡ ଆଉ ନାହିଁ।
ଆପଣ ଯୋଉଟା କହୁଛନ୍ତି ଆପଣ ବଡ ଭାଇ ସହିତ ମୁଁ ବି ଯାଇଥିଲି। ସେଟା ହଉଛି ଯାଆ ଗୋଡଟି ଫାଟିଲା ସିଏ ହୋଚି କନିଆର ଲୋକ ବୁଝିପାଇଲେ ସେ ବର ହର ନୁହଁ ବରହର ଆମେ ଯାଇଥିଲୁ ସେଠିକି ସେ ତାର ପଳେଇଲା ବାହାଦୁର ଦେଖେଇ ଗଲା ସେ ଜାଣିନି ଏ ବାଣ ଟା ତ ତ ଏ ବାଣ ଲାଗିଥାଏ କିଛି ଭିତରୁ ନିଆଁ ଥାଏ ଆମକୁ ସେ ଆଖିରେ ଦେଖା ଯାଏ ନାହିଁ। ଦେଖାଯାଏ ନାହିଁ ଆମେ ଯେତେବେଳେ ଯାଉଛେ ସେତେବେଳେ ବି କଣ ହେଇ ଆମର କ୍ଷତି କ୍ଷେତ ବିକ୍ଷେତ ହାତ ଗୋଡ ସବୁ କରିଥାଏ ସେଇ ଯୋଗୁ
ତମେ ବି ଆଜ୍ଞା ପାଖେ ଶୁଣନ୍ତୁ ତମେ ବି ପାଖେ ଠିଆଇଥିଲ।
ନାଇଁ ମୁଁ ଟିକେ ଦୂରରେ ଠିଆ ହଉଥିଲି କାରଣ ବାଣ ଫାଗରେ ଆମ ପାଖରେ କାଇଁ ଠିଆ ହ ଆମେ ଜାଣୁ ସେ ଜିନିଷ ଟା ଜୋର ସେ ଆବାଜ କରିବ। ସେଇଥିପାଇଁ ଆମୋ ଦୂରରେ ଠିଆ ହେଇଚୁ ଆମେ ଠିଆ ହେଇଥିଲୁ ବୁଝିପାଇଲ। ତ ଆଉ ଆପଣ କୋଉଠି ଆପଣ ବ ବଡ ଭାଇ ତାଲେ ସେ ସେ ଯୋ ଏ ଯାଇଥିଲେ ମୁଁ ଭାବିଲି ଆପଣ ଆଇଥିବେ ଆପଣ ତ ଆସିନଥିଲେ ଆଉ।
ନାଇଁ ନାଇଁ ବଡ ଭାଇ କଣ ସିଏ ଯୋଉ ଯିଏ ବାଣ ଆମର ଏଠି ଗାଁ ରୁ ଯିଏ ଯାଇଥିଲେ ଫଟେଇବାକୁ
ଓ ହଁ ହଁ ମୁଁ ଜାଣିପାରିଛି ସବୁ ହଁ।
ଥିଲେ ଯୋଉ ବର୍ଜାତିରି
ହଁ ମୁଁ ବି ଯାଇଥିଲି ବରରାତ୍ରି ଭଲ ବି ଭୋଜି କରିଥିଲେ ଖାଇ ପି କିନ୍ତୁ ଆମର ଟିକେ ଡେରି ହେଇଥିଲା କିନ୍ତୁ ଏ ନଚା ନଚି କଲା ବେଳକୁ ଆମର ଟିକେ ହେଇଗଲା ଗୋଟେ କି ଦିଟ୍
ତାଙ୍କର ଗାଁରେ ବି ଆଜ୍ଞା ଭଲ ଭୋଜି କରିଥିଲେ।
ହଁ ମୋର ତ ଗୋଟେ ମ ଟର ଚାଲିତ ଯାନ ଥିଲା ମୁଁ ତାକୁ ଆଉ ନେଲିିନି କଂ ପାଇଁ କହିଲ। କିଏ ନବ ପୁଣି ଜଣକୁ ନବ ଯାହାକୁ ଦେଲେ ସେ ଜଣେ ଚଲେଇ ପାରନି ନା ମୁଁ ଚଲେଇବି ନହେଲେ କାହାକୁ ଦେବୁ। ମୁଁ ସେଥି ପାଇଁ ବେଟ୍ରି ମାନେ ଏଇ ଯୋଉ ବେଟ୍ରି ଚାଳିତ ଗାଡି ଗୋଟେ ନେଇକି ଯାଇଥିଲି ଏ ମୁଁ ବସିକି ସେମତି ଗଲି ସେମତି ଆଇଲିି ଧୀର ସୁସ୍ଥ ଆସିକି ଘରେ ପହଞ୍ଚି
ଆଜ୍ଞା ଶୁଣନ୍ତୁ ସେ ସେମିତିଆ ଗାଡ଼ି ଆଜ୍ଞା ଆମେ ବି ନେଇଯାଇଥିଲୁ କାଲି ଦବାକୁ ଆମ ଡେଲିଭରି ଯୋଉ ରୁ ଟି।
ହଁ।
କାଲି ତେଲ ସରିଗଲା ତାଙ୍କ ବାପା ତାଙ୍କୁ କହିଲେ କହିଲେ ତମେ ଆଗେ କେ ନା ନା
ତେଲ ବେଟରୀ ଗାଡିରେ ତେଲ କୋଉଠୁ ବେଟରୀ ଗାଡ ରେ ଚାଜ୍ ସର୍ଜା
ନାଇ ନା ଆଜ୍ଞା ନାଇଁ ଶର ସେ ଚାର୍ଜ ସରିଗଲା ସେ ଗାଡି ବେଟ୍ରି ଗାଡି ଏ ଏବେ ଏବେ ନୂଆ ଆଣିଛନ୍ତି ସିଏ ଗାଡି ଆଉ ଚାର୍ଜ ବିଷୟରେ ଜାନ୍ ନାହାନ୍ତି।
ଆପଣ କୋଉ କମ୍ପାନୀରେ ଆନ୍ ଚନ୍ତି ଆମ୍ପିଅର କମ୍ପ କପାନୀର ନା ଆମର ଯୋଉ ଉ ଆମ ହିରୋ କମ୍ପାନୀର ନା ଅଲଗା କି
ଆମ୍ୱିଅର୍ ଆମ୍ୱିଅର୍।
ଓହ। ଓ ଆମ ଅ ଯୋଉ ଆଉ ଆପଣ ଜାଣିନଥୁବେ ଏଟା ଚାର୍ଜ ଟା କେତେ ବର୍ସେଇଲେ ସେ ବେଟ୍ରୀ କେତେ କିଲୋମିଟର ଗଡି ପାରିବ।
ସେଏ ଜାଣିଛନ୍ତି କିନ୍ତୁ ତରତର ରେ ଗାଡି ଟା ନେଇଗଲେ ଆଉ ଚାର୍ଜ ହେଇନାହାନ୍ତି
ଓହୋ ତାହେଲେ ପୁରା ଅସୁବିଧା ସମ୍ମୁଖୀନ ହେଇଥିବେ
ଆଉ ସେ ଗାଡି ଆଜ୍ଞା ଆଣିଛନ୍ତି ତା ବାପା ପାଇଁ ସିଏ ବହୁତ ଚଲଉଛନ୍ତି
ଆଉ ତମବ ବି ତ ଆଉ ନେଇକି ଚଢୁଛ
ଆଜ୍ଞା
ସେଇଟା ବି ଚଢିବା କଥା କାରଣ କଣ ପାଇଁ କହିଲେ ହ୍ୟାଲୋ ଏ ଚଢିବା କଥା ଏବେ ଯୋଉ ତ ମୂଲ୍ୟ ହେଲାଣି ତେଲର ସେଇଭଳିଆ ଗୋଟେ ଗୋଟେ ଚଢ ଶୁଣନ୍ତୁ ସେ
ଏ ଗାଡି ନେଇ ଆଇଲେ ଆଜ୍ଞା ଉଚିତ ହବ
ଶୁଣନ୍ତୁ ଆଉ ଜମା ଆଣନ୍ତୁନୁ ମୁଣ୍ଡରେ କିଛି ପୁରୁରାନ୍ତୁନୁ ଲୋକ ଆପଣଙ୍କୁ ମାନେ ଉସ୍କେଇ ଦେଇ କହିବେ ଯେ ଏଇ ଗାଡି ଆଣେ ସେଇ ଗାଡି ଆଣେ ଓକେ ମୁଁ ଅଛି ଆଗକୁ ଚାଲେ ଆପଣ ଯେବେ ତେଲ ପକେଇବେ ପକେଇଟେ ଆପଣଙ୍କର ଖର୍ଚ୍ଚ ହେବ ବୁଝିପାଇଲେ ତାର ଫରକ ପଡିବନି ଆପଣ ବେଟରି ଆଣିବା ଯଦି ସାଙ୍ଗ ବନ୍ଧୁ ଯିଏ କହ ଚାଲ ତମେ ଯେତେ ବାଟ ଯାଇକି ନେଇପାରିବ ଆପଣ ତ ପକେଟକୁୁ ଜଣି ଜାଣି ଜିବ ସେଇ ପକେଟ ଶୁଣ ପକେଟ ପଇସା ସୟ ସଞ୍ଚୟ ହେଇକି
ତମ ସାଙ୍ଗ କହିବ ଆଜ୍ଞା ମୁଁ ତେଲ ପକେଇବିନି
ଶୁଣ ତେଲ ପଇସାରେ ବି ମୋର କିସ୍ତି ଭ ଶୁଣ ତେଲ ପଇସାରେ ମୋର କିସ୍ତି ଭରି ହେଇଛି ବୁଝିପାରିଲ
ଆଜ୍ଞା
ମୋର ପ୍ରାୟତଃ ଗାଡିରେ ମୋର ପ ମାନେ ଡେ ମାନେ ଆଜିକା ଦିନରେ ମୋର ତେଲ ଦିନକୁ ପଡୁଥାଏ ଶହେ କି ଦେଢ ଶହ ଟଙ୍କା ଦେଢଶହ ଟଙ୍କା ଦେଢଶହ ଟଙ୍କା ଏବେ ହଁ ଏବେ ଗାଡିରେ ତେଲ ମାନେ କଣ କହିଲେ ଗୋଟେ ଦିନ ବସିଥିଲେ ମୁଁ ଗୋଟେ ଦିନ ଚା ମାନେ ସେଠି ଚାର୍ଜ ହଉଛି ଆମର ଗାଡି ଗଡୁଛି ଦେଢଶହ ଦୁଇଶହ ଟଙ୍କା ବଞ୍ଚି ଯାଉଛି
ଆଜ୍ଞା
ବୁଝିପାରିଲେ ତ ବଞ୍ଚି ଯାଉଛି ମାନେ ମୋର ମାସକ କଣ କହିଲେ?
ଆଜ୍ଞା ସବୁ କମ୍ପାନୀର ଗୋଟେ ଗୋଟେ ଗାଡି ଅଛି ତମ ଘରେ
ହଁ ଏ ସବୁ କମ୍ପାନୀ ଗୋରେ ଗୋଟେ ଗାଡି ଅଛି ଆପଣ ଦେଖିନାହାନ୍ତି କି?
ଆଜ୍ଞା ଗୋଟେ ଅଛି ତମେ ଆଜ୍ ଗଟେ ଟୁ ଟ୍ୱେଣ୍ଟି ଆଣିଥିଲ ଟୁ ଟ୍ୱେଣ୍ଟି
ହଁ ତୁଟନ୍ତ ଏଇ ସେଇ ତ ତେଲର ସମସ୍ୟା ଗାଡିରେ ବାରମ୍ବାର କାମ ମାଗିବାରୁ ମୁଁ ସେଇଥି ପାଇଁ ବେଟେରୀ ଗାଡ ଟା ଆଣିଲି ସେଇଟାଇ ପିନ୍ଧା ଉପରେ ଥୁଆ ହେଇଛି ଆଉ
ଶ ଆପଣଙ୍କର ଗୋଟେ କ ଆଜ୍ଞା ଆପଣଙ୍କର ଗୋଟେ କାର ଥିଲା
ହଁ ମୋର ଗୋଟେ କାର୍ ଥିଲା ଏଇ ଗୋଟେ ଜାଗାକୁ ଯାଉଥିଲା ଦାଦା ସେଇଠେ ଖସିଗଲା ସେଇଟା ତଳେ ବାଜିକି ଭାଙ୍ଗିଗଲା ବୁଝିପାରିଲେ ଆ ସେଟା ଏବେ କାମ କରିବାକୁ ଦେଇଛନ୍ତି ଏଇ ବର୍ଷା ଦିନ କାମ ହେଇନି ଡେରି ହଉଛି ଆଉ ବୁଝିପାରିଲେ
ଆ
ଆପଣ କଣ ଦେଖି ନାହାନ୍ତି ନା କଣ ନ ଦେଖା ଭେଳିଆ ପଚାରୁଛନ୍ତି।
ଆ
ହ୍ୟାଲୋ ହ୍ୟାଲୋ ଭାଇ ବନ୍ଧୁ ନା ବନ୍ଧୁ
ହ ବନ୍ଧୁ ରହୁଛି।